ହୋ
ହଁ ଭାଇ ନମସ୍କାର।
ହଁ ଭାଇ ନମସ୍କାର ଆଉ କଣ ତମର ଦେହ ପା ଭଲ ଅଛି?
ହଁ ଦେହ ପା କଣ ଭଲ ଅଛି କି କୁହନା କୁହନା। ଆ ମାନେ ପିଠି ମୋର ବହୁତ କଣ କହିଲ। ବିନ୍ଧା ଚିଟିକା ହଉଛି ସେଇ ବିନ୍ଧା ଚିଟିକା ପିଠି ଯେହେତୁ ହଉଛି ମୁଁ। ଏ ଯାଇଛି ଆମର କୋଉଠି କହିଲେ ଆସିଛି ପଦ୍ମିନୀ। ଆମର ଯୋଉ ଯୋଉ ଟାଙ୍ଗି ରେ ସେଠି ଦେଖା ହେଇଛି ଟିକେ। ଫିଜିଓଥେରାପି ମୁଡ଼ା ଘଷା ହଉଛନ୍ତି ପାଖାପାଖି ଦିନକୁ ମୋର ଦୁଇଶ ଟଙ୍କା ନଉ ମତେ ମସାଜ କରି ଛାଡୁଛନ୍ତି। ଏ କୁହନି କୁହନି ଏଇ ସବୁ ଇଏରେ ବହୁତ ଟଙ୍କା ଖର୍ଚ୍ଚ ହେଇଗଲାଣି ମୋର।
ନାଇଁ ନାଇଁ ମୁଁ କହିବା ମୁଁ କହିବା ମାନେ ଆପଣଙ୍କର ଏବେ ହଉଛି ନା ଆଗୁରୁ ଆପଣ
ନାଇଁ ପ୍ରାୟ ପ୍ରାୟତ ଏବେ ଏବେ ଆରମ୍ଭ ହେଲାଣି ଏଇ ମାସେ ତଳେ ମୋର ଆରମ୍ଭ ହେଇଛି। ମୋ ଦେହ ଟା ବହୁତ ଖରାପ ହେଇଗଲାଣି ଆଜ୍ଞା।
ଏବେ ଆରମ୍ଭ ହେଇଛି ଏଟା ବି ଥଣ୍ଡାର କାରଣ ହେଇପାରେ କାରଣ ଥଣ୍ଡା ହେଲେ। ବିନ୍ଧା ଝିଟିକା। ଏମିତି ପଛ ପିଠି ପିଠି ହବ ମୋରି ବି ହଉଥିଲା ମୁଁ ଏଇ ପାଖ ଡାକ୍ତରଖାନା ଖାଲି ମେଡିସିନ ସେ ଯୋଉ ଔଷଧ ଖାଇଥିଲି କିଣିକି ସେ ବି ଭଲ ହେଇଗଲା ଆସ୍ତେ ଆସ୍ତେ। ବୁଝିପାରିଲ।
ଆଜ୍ଞା।
ହଁ। ସେ ହେଇଯିବ ଆଉ ଇଏ ବି ଥଣ୍ଡା ଟା ଖାଲି ପା ପାଣି ଫାଣି ନହେଲେ ଏଇନା ହବନି ନହେଲେ। ପାଣି ଫାଣି ଯେତେ ହବ ସେତେ ବିନ୍ଧା ଚିଟିକା ହବ ବୁଝିପାରିଲ।
ଆପଣଙ୍କ ଦେହ କେମିତି କଣ ଅଛି?
ହୁଁ ଭଲ ଅଛି ଏଇ ଥଣ୍ଡା ଫଣ୍ଡା ବର୍ଷା ବି ହଉଛି ସକାଳୁ ଲାଗି ରହିଛି ଏବେବି କୁଆଡେ ମୁଁ ଯାଇନି ଘରେ ଶୋଇଛି ଆଉ କଣ କରିବି।
ଓ ହୋ ଆଉ କଣ ଆଜି। ଆଜି ସକାଳୁ କଣ ଖିଆ ପିଆ କଣ ହେଲାଣି ମୁଁ ଆଜି ତ ସକାଳୁ ପ୍ରାୟତଃ ହଁ କୁହନ୍ତୁ।
କଣ ସକାଳୁ?
ସକାଳୁ ତ ପ୍ରାୟ ମୁଁ ଉଠିଲି ଯେହେତୁ ବର୍ଷା ହଉଥିଲା ସାଢେ ଆଠଟା ନଅଟା ପାଖାପାଖି ହେଇଗଲା। ଆଉ ସେ ସବୁ ହେଲା। ପରେ ମୁଁ ଗଲି ପ୍ରାୟ ମୋ ନିତ୍ୟକର୍ମ ସାରିଲି ଆଜି ତ ଦୌଡିିବାକୁ ବି ଯାଇନି ଆ ନିତ୍ୟକ୍ରମ ସାରିକି ଆସିଲି ଆସିକି ତ ଏବେ ଆମର ଘରେ ସୁଜି ଉପମା ଟିକେ ହେଇଥିଲା। ସୁଜି ଉପମା ଆଉ ଘୁଗୁନି ତା ସହିତ ଟିକେ ମିଶ୍ଚ ମିକଶ୍ଚର ପକେଇକି ଖାଇକି ମୁଁ କହିଲି ଆପଣକଣ କଲ ଲଗେଇଲେଣି ମୁଁ ଟିକେ ଦେଖିଦିଏ। ଆଉ ମୁଁ ତ ପ୍ରଥମ ଥର ଆପଣଙ୍କ କଲ ଟା ଉଠେଇ ନଥିଲି। ତାପରେ ଦ୍ୱତୀୟ ଥର ଆପ ଦେଖିଲି ଯେମତି ଆପଣ ଟିକେ କଲ୍ ଉଠାଇଲି ଆଉ। ଆଉ ଆପଣ କଣ ଆଜି ସକାଳୁ ଖିଆ ପିଆ କରିଛନ୍ତି?
ମୁଁ ଖିଆ ପିଆ ହେଇନି ଏବେ ବି ବ୍ରସ କରିନି ଏବେ ଶୋଇକି ଉଠିଲି। ଆଉ କାଲି ରାତିରେ କଣ ତମ ସ ତ ଯୋଗାଯୋଗ କରିଥିଲି ଯେମିତି ଆମର। ଏ କଣ ତ୍ରୁଟି ଯୋଗୁଁ। ଆମ କଲ ଟି ଲାଗୁନଥିଲା ଏଇ ସକାଳେ ଏଇ। କଲ କଲି ଏଇ ଲାଗିଲା।
ହୁଁ ହୁଁ ଆଜ୍ଞା।
ରାତିରେ ବୋଧେ ବର୍ଷା ଫର୍ଷା ଯୋଗୁ। କଣ ଅସୁବିଧା ହଉଛି ଆଉ ଏବେ ଠିକ୍ ଠାକ୍ ଅଛି ସେଇ ସବୁ କଥା ହଉଛି ଆଉ।
ଓହୋ ପ୍ରାୟ ମୁଁ କୁହନ୍ତୁ କହିବାକୁ ଯାଉଛି କି ବଡ ଭାଇ। କଣ କହିଲେ ଆମର ଏଇ ଯୋଉ ସକାଳେ ଯୋଉ ମାତ୍ରାରେ ବର୍ଷା ହେଇନି। ଆମ ଘର ପାଖରେ ଯୋଉ ଗାଡିଆ ଅଛି ମାନେ ବିଶ୍ବାାସ କରିବନି ପ୍ରାୟ ତ ମାଗୁରକୁ, ଶେଉଳ ସବୁ ଉଠିକି ଯେହେତୁ ଆମ ଗାଡିଆରେ। ଆମ ବିଲେରେ ସବୁ ପଡିଛି କଣ ଇଏ ପାଇଁ ଆମର ଧାନ ଗଛ ପାଇଁ
ଓଁ ହଁ ହଁ ରୁଆ ଯାଇଛି ନା ବୁଣା ଯାଇଛି ତମ ବିଲରେ?
ଏୟାର ଲିଫ୍ଟ ରୁଆ ଯାଇଛି ରୁଆ ହେଇନି ଏବେ ଏବେ ବୁଣା ଯାଇଛି ବୁଣିବା ପରେ ସବୁ ତୋଳି ନିଆଁ ହେଇକି ଅଲଗା ଅଲଗା ବିଲ।
ତଳି ପକେଇଛନ୍ତି ତ, ତଳି ତାପରେ ରୁଆ ହବ ତଳି ଛୋଟ ଛୋଟ ହେଇଥିବ।
ହଁ ସିଏ ତ ପ୍ରାୟ ଆଜି ପଡିଲା ସେ ଯୋଉ ମାଛ ମାନେ ଗାଡିରେ ସବୁ ବାହାରି ବହୁ ମାତ୍ରାରେ ବର୍ଷା ହେଇଛି। ସେ ସବୁ ଶେଉଳ ମାଗୁର ଆଗରେ ସବୁ ବିଲୁକୁ ଚାଲି ଯାଉଛନ୍ତି ଆମେ ବିଲେ ଯୋଉ ବନ୍ଧ ବନ୍ଧେଇ ଦେଇଛୁ ସେ ତୁ ବିଲେରେ ଖେଳୁଛନ୍ତି ଏମିତି କୁହନି ପ୍ରାୟତଃ ଚାରି ପାଞ୍ଚଟା ଶେଉଳ। ତିନି ଚାରି ଟି ମାଗୁର ଏମିତି ପୁରା ମାନେ କୋଉ କିଛିଟା ଉଠୁଛ ଘର ଆଗକୁ ଉଠିକି ପଳେଇ ଆାଉଛନ୍ତି। ଏଇ ସବୁ ଖାଇବାକୁ କେମିତି କଣ ଲାଗେ ଆପଣଙ୍କୁ ଏଇ ଯୋଉ ମାଛ ଫାଚ?
ସେଇ ତ ଛକ ଏଇ ଯୋଉ ବଜାର ହେଇଠି, ମାର୍କେଟ ମାନେ ବଜାର ହେଇଠି। ସେଥିପାଇଁ ଆମର ପ୍ରାୟତଃ ବଜାର ମାଛ ଆସେ ତଥାପି ଏଇଠି। ପୋଖରୀ ଅଛି ଉଠେ ମାଛ ଏ ମୁଁ ଧରେ ନା ଆ ଘର ପାଖ ଲୋକ ଧରନ୍ତି। ଦିଅନ୍ତିନି। ଆଉ ଭଲ ଲାଗେ ବିି ଖାଇବାକୁ ଦେଶୀ ମାଛ ଆଉ। ହଁ ଦରକାର ହେଲେ ବଜାରରେ ତ ମିଳିଯାଉଛି ଆଉ କଣ ଅସୁବିଧା ଆମର। ତମ ଜାଗାରେ ନଈ କୂଳ ସେଠି ନଈ ବି ମାଛ ଉଠନ୍ତି। କେମିତି କଣ ଏବେ ଟିକେ ପୋଖରୀ ଉଠନି ବୁଝିପାରିଲ।
ଓ ଆଉ ମୁଁ କହୁଥିଲି କଣ କି ଆମର ଗାଡିଆରେ ଗୋଟେ ଏଇ ସବୁ ପଙ୍କୁଆ ମାଛ ଧରା ହବାର ଅଛି। ପ୍ରାୟତଃ ସବୁଥିରୁ ପଚାଶ ପଚାଶ କିଲୋ ପାଖାପାଖି ବାହାରିବ ଯୁ ବହୁତ ମାତ୍ରାରେ ମାରି ଯଉଛନ୍ତି ମତେ ଜଣା ବି ପଡୁଛି। ମୁଁ ଦୋଳ କାଢି ସାରିଲା ପରେ ଆମ ଗାଡିଆରୁ ମତେ ଜଣାପଡିବ ଆପଣ କେମିତି କଣ ଆପଣ, ଚଣ୍ଡିଖୋଲ ଏରିଆରେ ଗୋଟେ ଜାଗା ମତେ ଦେଖେଇଦେବେ। ସେଟାରେ ମୁଁ ବହୁତ ଅଧିକ ଟଙ୍କାରେ ବିକେଇବି। ଯେପରିକି ଆମର ତ ମାଗୁର ଗୋଟା କୁ ପ୍ରାୟ ଦୁଇଶହ ଟଙ୍କା ମୁଁ ବିକିବାକୁ ଚାହୁଁଛି।
ନାଇଁ ନାଇଁ ନାଇଁ ମାଗୁର ଶୁଣନ୍ତୁ ମା ମାଗୁର ଗୋଟା ମାଗୁର କେଜି ବଜାରରେ ମିଳୁଛି ଚାରିଶହ ଟଙ୍କା। ତମେ ଯଦି ବଜାରରେ ଦବ ସେଟା ଦୁଇଶହ ଟଙ୍କା ବୁଝିପାରିଲ ସେ ନେଇକି ତମ ଠାରୁ ବିକିବି ଆଉ ଏମିତି ବି ତମେ ସେମିତି ବିକି ପାରିବନି ତମେ ଏଇ ଯୋ ଯୋଉ ଯଏ ବସନ୍ତି ବିକ୍ରିବା ବାଲା ତାଙ୍କୁ ଦବାକୁ ପଡିବ। ତାଙ୍କୁ ସେଇଭଳିଆ ରେଟ୍ ଦେଲେ ସେ ତାର ବିକିବେ। ବୁଝିପାରିଲ ତମେ ଖାଲି ଧରିକି ନେଇ ଆସିବୁ ତାକୁ। ଦେଇଦେଲେ ଗଲା ଆଉ।
ଆଜ୍ଞା ଆଉ ମୁଁ ତ ପ୍ରାୟ ଗୋଟାଇଏ ହଁ ଆଜ୍ଞା ମୁଁ ଏଇ କଥା କହିସାରିବା ପରେ ମୁଁ ଆଉ ଗୋଟେ ବଡ ଭାଇ ଗୋଟେ କଣ କହିଲ ଜିନିଷ କରିଛି ଯେପରିକି ଆମର ଆପଣ ବାହାଘର ହଉ ବ୍ରତ ଘର ହଉ ଯୋଉ ଫୁଲ ଫଲ ଜାଣିଛନ୍ତି ଫୋଲ ଫୋଲରେ ଫୁଲ ପୋତିକି ମାନେ ପଛ ଆମର ଯେମତି ଗୋଟେ ସିନେରୀ ଦେଖାହେବ ଆଁ ହଁ ଫୁଲ ସଜା ଯାଏ ଆମ ଗାଁ ପିଲାମାନେ କରୁଛନ୍ତି ମୋତେ ବି ସେଇଠା ଡାକୁଚଛନ୍ତି କହୁଛନ୍ତି ତୁ ଆସେ ଆମ ସାଙ୍ଗ ଯିବୁ ଭଲ ଭଲ ଫୁଲ ସଜେଇବୁ ଦିନକୁ ମୋତେ ପା ପାଞ୍ଚଶହ ଟଙ୍କା ଦେବୁ ଏମିତି କହୁଛନ୍ତି ତପରେ ମୁଁ ତାଙ୍କ ସହିତ
ସି ସିଜିନ ବେପାର ଟା ଏଇ ସିଜିନ ଭଲ ବି ହବ। ପଳେଇ ଫୁଲ କିଛି ନାହିଁ ଫୁଲ ତମେ ସଜେଇବ। ତାପରେ ବାହାଘର ସରି ସାଇଲା ପରେ, ଫୁଲ ଗୁରା ଖୋଲିଦବ ଆଉ ଯେମିତି ସାଇଜ ସାଇଜ କରିକି ରଖିଦବ ଆଉ।
ପ୍ରାୟତଃ ମୋର ଦିଟି ଭାଇ ବାହା ହେଲେ। ଆମର ପ୍ରାୟ ଦୁଇଟି ଫୁଲ, ମାନେ ଦି ବର୍ଷକରେ ଦୁଇଟି ଫୁଲ ମାନେ ମାନେ ସଜା ଯାଇଥିଲା ଦୁଇଥର, ପ୍ରାୟତଃ ଗୋଟେ ଭାଇର ପଚିଶି ହଜାର। ଆଉ ଗୋଟେ ଭାଇର ଯେମିତି ସତେଇଶ ହଜାର ନା ଅଠେଇଶି ହଜାର ପାଖାପାଖି ଖାଲି ଫୁଲ ସଜା ହେଇଥିଲା। ମାନେ ବିଶ୍ଵାସ କରିବେନି ସେ ଫୁଲ ସଜା ହେଲା, ଘର ବାଗେଇକି ବି ସଜେଇଥିଲା ଆମ ଘର ବାରଣ୍ଡା। ସଜେଇଲେ, ତାପରେ କିଛି ସମୟ ଗଲା ମାନେ ବାହାଘର ସରିିବା ସ ସତ୍ୱେ ସାଙ୍ଗେ ସାଙ୍ଗେ ଫୁଲ ସବୁ ଖୋଲି ନେଇଗଲୁ, ମୁଁ କହିଲି ଆଉ ବେଲୁନ ଫେଲୁନ ଯୋଉ ଗେଟ୍ ବଡ ବଡ ଗେଟ୍ ହେଇଥିଲା ସେ ସବୁ ଗେଟ ତ ପିଲାମାନେ ସବୁ ନେଇ ନାଇଁ ଗଲେ, ଫଟେଇ ଫାଟେଇ ଦେଲେ, ଏମିତି ସବୁ କଲେ। ଆଉ ଆପଣଙ୍କ ଏରିଆରେ ଫୁଲ ଇଏ କେମିତି ହଉଚି କଣ?
ଫୁଲ ସଜା ହଉଚି, ଯୋଉ ଭଳିଆ ଫୁଲ ସଜା ସେଇଭଳିଆ ପଇସା। ଏବେ ଜଣେ ଫୁଲ ସଜେଇଥିଲା, କହିଲା ପଇଁଚାଳିଶରୁୁ ପଚାଶ ହଜାର। ତାକୁ କାଟିକି ସେ ପଇଁତିରିଶ ହଜାର ଖଣ୍ଡେ ଦେଇଥିଲୁ। ଏ ଆମ ଆମ ଗାଁରେ ସଜେଇଥିଲା, ବୁଟୁ ବୋଲି ଜଣେ ଅଛି ସେ ସଜେଇଥିଲା ନେଇକି।
ଆଜ୍ଞା ଆଜ୍ଞା ମତେ ଜଣା ଅଛି ତାହେଲେ।
ହଁ ସେ ନେଇକି ସଜାଡି ଥିଲା, ଆଉ ବି ସେ ଗାଁ ପାଖେ ତମର ଗାଁଟା, ସବୁତ ଫୁଲ ସଜଉଛନ୍ତି ଆଉ ଏକର ପଟେ ଏତେ ନାହାନ୍ତି, ଫୁଲ ସଜେଇବା। ସେଇ ପାଖରୁ ଆସୁଛନ୍ତି ସଜେଇବାକୁ ଏ କରୁ।
ଆଜ୍ଞା।
ଭଲ ବି ସଜଉଛନ୍ତି, ଆଉ ତାଙ୍କୁ ବି ଗୋଟେ ଦିଟା ଯୋଉ ଯୋଉଠି ଯୋଗାଯୋଗ କରି ଦଉଚି ଆଉ, ମୁଁ କହିଲି ଏଇ ଜାଗାରେ ସଜା ସେଇ ଜାଗାରେ ସଜା ଆଉ।
ଆଜିର ଆଜିରେ ଯୋଉ ବର୍ଷା ହେଇନି କି, ବଡ ଭାଇ ମୋର ତ ପ୍ରାୟ ବହୁତ କଣ କହିଲେ କି ଆଜି ବର୍ଷାରେ, ମୋର ବହୁତ କ୍ଷତି ପହଞ୍ଚେଇଛି। ଲୋକଙ୍କୁ ବହୁତ ସାହାଯ୍ୟ କରିଛି ମତେ ଜଣା, କାରଣ ନା ବିଲରେ ପାଣି ନଥିଲା। କେପରି ତଳି ପକେଇବେ, ତଳି ପରେ ପରେ ରୁଆ ପ ତା ସମୟ ବି ଆସିଗଲାଣି, ପାୱାର ଟେଲର ଚଲେଇଲେ ରୁଆପୋତା ବି କରିବେ। ଆଉ ଏମିତି ଏମିତି ସବୁ କରିବେ ବୋଲି ମୁଁ, ମତେ ମୋର ଯୋଉ ବାରିକରେ ଯୋଉ ଗ ଗଛ ନଥିଲା କି, ଯେପରି ନଡିଆ, କଦଳୀ ଦିଟା ନଡିଆ ଗଛ ଆଜି ଏତେ ଜୋରେ ଆମ ଏକରେ ପବନ ହେଇଛି, ମୋ ନଡିଆ ଗଛ, କଦଳୀ ଗଛ ଗଛ ମାନେ ନଡିଆ ଗଛ ଟା ଭାଙ୍ଗିକି ସବୁ କଦଳୀ ଗଛ ଉପରେ ପଡିଯାଇଛି। ଆଜି ସକାଳୁ ଉଠି ସେକରକୁ ସେକର ଘରକୁ ଆମେ ଗଲା ବେଳକୁ, ଏମିତି ସବୁ ମୋର ଦୁଃଖଦାୟକ ଆ ଯାହା ବି ହେଲେ ନଡିଆ ପଇଡ଼ ଯେ ଡାବ ସକାଳୁ ଉଠିଲେ ଆମର ପରାଯାଇ କେତେ ରଖାଯାଇଥିଲା। ଆଉ ସେ ସେ ଜିନିଷ ଆମକୁ ଦେଖିବାକୁ ମିଳିବନି। ଅଁ ଆପଣ ତ ଏବେ ଉଠିଲେ ନାଇଁ? ଆଉ କଣ ଆଜି ଖିଆ ପିଆ? ଏଇନା ଉଠ
ଖିଆ ପିଆ ହେଇନି, ମୁଁ ଉଠିଲି। ତମେ ଯୋଉ କହିଲ ନଡିଆ ଗଛ ଭାଙ୍ଗିଲା। ତମର ସିଆଡେ ପ-ପବନ ହଉଥିବ, କିନ୍ତୁ ଇଆଡେ ଆମର ପବନ ସକାଳୁ କିନ୍ତୁ ବର୍ଷା ଜୋରେ ଲାଗି ରହିଛି। ସେଇ ଲୋକ ତ ଘରୁ ବାହାରି ପାରୁନାହାନ୍ତି, ଯୋଉ-ଉ ମାତ୍ରାରେ ବର୍ଷା ହଉଛି। ଏବେ ବି ବର୍ଷା ଦରକାରେ, ତଳି ଫଳି ଏବେ ଲାଗିବ। ଏ ଲାଗିଲା ପରେ, ତାପରେ ଏଇ ମାସେ ପରେ ରୁଆ ପତା ହବ। ଏଇଠି ଟ୍ରାକ୍ଟର ଫାକ୍ଟର ସବୁ ଛିଡା ହେଇଛନ୍ତି, ଏଇ ବର୍ଷା ଛାଡିଲେ ଯିବେ ଆଉ। ଯିଏ ଗାଁରେ ଢିଆରେ କରିଥିବ, ସେ ଯାଇିଁକି କରିବ ଆଉ ବୁଝିପାଇଲ। ଏଇନା ଟିକେ ଉଁ ବର୍ଷାଟା ହେଲେ ବି ଭଲ, ବର୍ଷା ଜମା ନଥିଲା। ଏଇ ଦିଇ ତିନି ଦିନି ହବ ହେଲା ହଉଛି।
ଆଜ୍ଞା ଆମର ତ ପ୍ରାୟ ହେଇଗଲାଣି କଣ କି ଗାଧୁଆ, ଆମେ ସକାଳ ଓଳି ଖାଇକି ଆମ ପାଇଁ, ଘରେ ବୋଉ କହିଲେଣି କି ଗାଧୁଆ ବେଳେ କଣ କଣ ଖାଇବ? ପଚାରିଲେଣି ଆପଣ ତ ଏବେ ଉଠୁଛନ୍ତି। ଆପଣଙ୍କ ଘରେ ବାପା ବୋଉ ବହୁତ ରାଗିବେଣି କାହିଁକି ନା ସକାଳ ଖାଇବା କିଛି ଖାଇ ନାହାଁନ୍ତି।
ମୁଁ ରାତିରେ ଟିକେ ଅଧିକା ସମୟ ଟିକେ ମାନେ ଚେଇଁଥାଏ ଏଇ ଯାଇଁ ମୁଁ ଏବେ ତ ମୋର କମ ହେଲା ମୁଁ ଆଉ ଟିକେ ବି ବାରଟା ସା ସାଢେ଼ ଏ ଏଗ-ଏଗାରଟା ମୁଁ ଏମିତିରେ ଉଠେ ଆଜି ଟିକେ ଏଇ ଥଣ୍ଡା ଲାଗୁଛି ବୋଲି ଉଠିଗଲି ଏଇ ଥଣ୍ଡା ବଣ୍ଡା ଟିକେ ଅବାଗିଆ ଲାଗୁଛି ବୋଲି ଉଠିଗଲି ଯୋଥ ମାତ୍ରାରେ ଥଣ୍ଡା ହେଇଛି ମତେ
ହଁ ଆଁ ସେଥିଲାଗି ମତେ ବି ମୁଁ ଜାଣିପାରୁଛି ଦୁଇ ଦିନ ହେଲା ତମ ସାଙ୍ଗରେ କଥାବାର୍ତ୍ତା କରୁଛି। ଆପଣଙ୍କ ଦେହଟା ଟିକେ ମାନ୍ଦିଲା ମାନ୍ଦିଲା ଟାଇପ୍ ର ମତେ ଲାଗୁଛି ଆପଣ କଥାବାର୍ତ୍ତାରୁ ଆ ଦେହଟା ଟିକେ ଖରାପ ଥିବ ଆଉ ଆଜ୍ଞା।
କାଲିର ଯୋଉ ପାଗ ଟା ଦେଇଥିଲା ଆମର ସଞ୍ଜବେଳେ ପାଗ ପ୍ରାୟତଃ ମାନେ ଆମର ଏକେରେ ବହୁତ ଭା ଭଲ ଭାବରେ ବରା ଆଳୁ କଷା ମାନେ କୁହନି ବହୁତ ଭଲ ମାନେ ହୁଏ। ମୁଁ ପ୍ରାୟ ବା ବନ୍ଧୁ ଆପଣଙ୍କୁ କହିବାକୁ ଚାହୁଁଛି ଯେବେ ଆପଣ ଆସନ୍ତି କି ଆପଣ ନ ଆସି ପାରିବେ ଯଦି ମତେ କହିବେ ମୁଁ ଏଠାକାରୁ ଶହେ ଦେଢଶହ ଟଙ୍କାରେ ପାଖାପାଖି ବରା, ଆଳୁ କଷା, ଗୁଲୁଗୁଲା ଏଇସବୁ ଜିନିଷ ନେଇକି ଯିବି ଆପଣ ଖାଇବେ ତାପରେ
ଅଁ ବରା ଆଳୁ କଷା ଭଲ ଲାଗେ ସବୁଠାରୁ ଭଲ ଲାଗେ ମତେ ଆମର ଆମର ଯୋଉ ସେଇ ପଟଲ ଯାଆନ୍ତି ଯେ ବାଲଚନ୍ଦ୍ରପୁର ଗଲାବେଳକୁ ଗୋଟେ ଗୋପ ଗୋପାଳପୁର ଛକ ଅଛି ସେଇଠି ଗୋଟେ ଚାଳିଆ-ଆ ମୋ ମାନେ ଚାଳିଆ-ଆ ଟାଇପ୍ ର ଗୋଟେ ଘରେ ଗୋଟେ ବୁଢା ଲୋକ ଟିଏ ବରା ଆଳୁକଷା ଦଉଛି। ସେ ଖାଇବ ସୁଲଭ ମୂଲ୍ୟରେ ଆଉ ଖାଇବାତା ଏତେ ଭଲ ଲାଗେ କୁହନା। ଆମ ଅଏ ଯେତେବେଳେ ପ୍ରାୟତଃ ଯାଉ
ଆଜ୍ଞା କୁହନ୍ତୁ।
ସେଇ ଯୋଉ ଗୋପାଳପୁର ଛକ ତ ଭଲ ଲାଗେ ମତେ ଖାଇବାକୁ।
ଉଁ ବୁଝୁଛି ଗୋଟେ ଡାହାଣ ସାଇଡରେ ପ୍ରାୟତଃ ଆଗକୁ ଭାକୁର ପଡିବ ନା କଣ?
ହଁ ବାଁକରେ କୋଚିଂ ସେ ଡାହାଣ କରେ ଏ ସେ ଚାଳିବା ପରେ ଗୋଟେ ମେଡିସିନ ଷ୍ଟୋର ଅଛି ମେଡିକାଲ ଷ୍ଟୋର।
ଆଜ୍ଞା ଆଜ୍ଞା କାରଣ ଆମେ ବି କାଲି ପ୍ରାୟତଃ ପର ଦିନ ପାଖାପାଖି ବର୍ଷାରେ ତିନ୍ତି ତିନ୍ତି ଯାଇଥିଲୁ। ପିନ୍ଧି କି ଗଲା ବେଳକୁ ମଉସା ପୁରା ଗରମ ଗରମ ଚପ୍ ଛାଣିଛନ୍ତି ଚପ୍ ସହିତ ଚପ ଖାଇଲୁ ଦ ଦଶ ଖାଇସାରିବା ପରେ ଆଜ୍ଞା।
ସେଇଠିକି ଯାଇଥିଲ।
ଆଜ୍ଞା ସେଇଠି ହିଁ ପରଦିନ ଖାଇଛୁ ପ୍ରାୟତଃ ବରା ସହିତ ଆମର ନାଇଁ ମୁଁ ତ କହୁଛି ଆମ ଗାଁ ରେ ଆମ ଗାଁ ରେ ବହୁତ ଭ ଭଲ ହଉଛି ଦି ତିନି ଜାଗାରେ। ପ୍ରାୟତଃ ସେତିକି ଆପଣ ଯୋଉ କହୁଥିଲେ ଆମେ ବାଲିଚନ୍ଦ୍ରପୁର
ହଁରେ ମାନେ ଏଇ ସେ ବନ୍ଧ ବନ୍ଧ ଉପରେ ତ
ନାଇଁ ବେ ଆମର ଦୋଗଣ୍ଡିଆ ଗାଁ ପୋଲ
ଅ ପଲୋ ସେକରେ ହଁ ଆଉ ଯୋଉଠି ଯ ଏଇ ଯାତ୍ରା ହୁଏ।
ଆଜ୍ଞା ଆଜ୍ଞା ପ୍ରାୟତଃ ଆପଣ ଯୋଉ ଜାଗା କହିଲେ ମୁଁ ଯୋଉ ଯାଇଥିଲି ପରଦିନ ଖାଇବାକୁ ସିଏ ପ୍ରାୟତଃ ଆମର ଆଳୁ ଭର୍ତାରେ ଯୋଉ ଆଳୁ ପୁରାନ୍ତି। ସିଏ ଆହୁରି ତାଠାରୁ ଭଲ କଷା କରି ସେଠି ରଖିଥିଲେ ହାତରେ କଷା ଦଉଥିଲେ। ଆଉ ବରା ସହିତ କଶାର
ପୋଲ ପାରି ହେଲା ପରେ ଯୋଉ ଦୋକାନ ଟା ଅଛି ଦୋକାନରୁ ସେ ତଳକୁ ଗଡି ଯିବ।
ହଁ ଆମର ଦୁବୁଣ୍ଡିଆ ପଡିଆ ଦେଖିଥିବେ ଯୋଉଠି ଯୋଉଠି ମୂର୍ତ୍ତି ଫୁର୍ତ୍ତି ହୁଏ ସେଇ ଯାଗା
ନା ମୁଁ ସେଟା ଆଉ ସେତିକି ଆ ଆଉ ମୋର ନଜର ନାହିଁ।
ସେଠି ସେ ଏରିଆରେ ହୋଉଚି ବୋହୁତ ଭଲ ବରା କୋଷା ହୋଉଚି ଆମେ ବି ସେଠି ବୋହୁତ ଥର ଖାଉଛୁ